ହଁ ଆଜ୍ଞା
ଆଜ୍ଞା ଶୁଭସନ୍ଧ୍ୟା।
ଆଉ ଭଲ ଅଛନ୍ତି ନା
ଆଜ୍ଞା ଆପଣ କେମିତି ଅଛନ୍ତି ଆଜ୍ଞା
ଆଜିକାର ପାଣି ପାଗ କେମିତି ଅଛି କୁହନ୍ତୁ?
ଆଜି ତ ବହୁତ ଜୋରରେ ବର୍ଷା ହେଇଥିଲା ସକାଳୁ ଯୋଉ ଭଳି ଖରା ହଉଥିଲା ତାପରେ ଚା ଟାରୁ ବର୍ଷା ପୁରା ଛଅଟା ଯାଏ ପୁରା ଲାଗି ରହିଥିଲା।
ଯାହାହେଉ
ଏବେ ଏବେ ଜଷ୍ଟ ଛାଡିଛି ବର୍ଷା। ବର୍ଷା ଯୋଗୁ ହିଁ ଏବେ ଟିକେ ଶାନ୍ତି ଲାଗୁଛି, ନହେଲେ ଯୋଉଭଳି ଖରା ହଉଛି।
ଏତେ ବଡ ଅସହ୍ୟ ଗ୍ରୀଷ୍ମ ତାତିରେ ଯାହା ହଉ ଭାଗ୍ୟବାନ ମଣିବା କି ଦି ଘଣ୍ଟା ପ୍ରବଳ ବର୍ଷା ହେଲା ବୋଲି।
ଆଜ୍ଞା ଆଜ୍ଞା ଆଜ୍ଞା
ମୁଁ ଭାବୁଛି ହୁଏତ ଏଇ ବର୍ଷା ଦ୍ଵାରା କିଛି ଜଳାଶୟରେ ପାଣି ବି ଭରି ଯାଇଥିବ। ଆଉ ଗଛ ଲତାଙ୍କୁ ବି ଆଶ୍ଵସ୍ତି ମିଳିଥିବ।
ଆଜ୍ଞା
ଆଉ ଚାରଣ ଜମିରେ ନିଶ୍ଚିତ ଭାବରେ କିଛି ଘାସ ଜନ୍ମିବ, ଯୋଉଟା କି ପଶୁ ପକ୍ଷୀ ମାନେ ଆହାର କରିପାରିବେ।
ଆଜ୍ଞା
ତାହେଲେ ଦିଦି ଜଳ ହଉଛି ଆମର ବହୁ ଉପାଦେୟ ପ୍ରାକୃତିକ ବସ୍ତୁଟିଏ ନାଇଁ କି?
ଆଜ୍ଞା ଆଜ୍ଞା ବହୁତ।
ଆ ତେବେ ଦିଦି ଆମେ ଆଲୋଚନା କରିବା କେମିତି ଜଳକୁ ସର କ୍ଷଣ କରିପାରିବା ବା ଜଳର ବିଶୁଦ୍ଧତା କେମିତି ରକ୍ଷା କରିବା ନାଇଁ କି ଦିଦି।
ଠିକ ଅଛି ଆଜ୍ଞା।
ସାଧାରଣତଃ ଆପଣ ଦେଖିଥିବେ ଗ୍ରାମାଞ୍ଚଳ ରେ ଲୋକ ପୋଖରୀକୁୁ ବ୍ୟବହାର କରନ୍ତି।
ଆଜ୍ଞା।
କେଉଁ କେଉଁ କାମରେ ବ୍ୟବହାର କରୁଥିବାର ଆପଣ ଦେଖିଛନ୍ତି?
ହଉ ତ ମୁଁ ତ ଦେଖିଛି ସେଇଠି ଯାଇକି ଗାଧାନ୍ତି ଗାଁ ର ଲୋକ ଯେହେତୁ ମାନେ ସେଠି ଯାଇକି ପୁରା ଗାଧାନ୍ତି ସଫାସଫି ଲୁଗା ସଫାସଫି ହେରିକା କରନ୍ତି।
ଆଉ ସେଇଠି ସବୁ ସେଇ ସେଇ ସବୁ କରନ୍ତି ଆଉ।
ଏମିତି କିି ଆପଣ ଦେଖିଥିବେ କିଏ ତାର ଗାଈ ଆଉ ବା ଗୃହପାଳିତ ପଶୁ ପକ୍ଷୀଙ୍କୁ ବି ନେଇକି ଧୋଇ ଦିଏ ସେଠି।
ଆଜ୍ଞା ନଦୀ ନଦୀ ପୋଖରୀ ବି ହଁ ଆଜ୍ଞା ସେ କରନ୍ତି।
କରନ୍ତି କେହି କେହି ଦେଖିଥିବେ ଆପଣ ନିଜେ ବ୍ୟବହାର କରୁଥିବା ଯାନକୁ ନେଇକି ଧୁଅନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା।
ଆହୁରି ଦେଖିଥିବେ ଯୋଉମାନେ ସାଧାରଣତଃ ଶୌଚାଳୟ ବ୍ୟବହାର କରନ୍ତି ନାହିଁ ସେମାନେ ମଧ୍ୟ ପୋଖରୀକୁ ଅସନା କରନ୍ତି।
ଆଜ୍ଞା ଆଜ୍ଞା।
ଆଉ ଦେଖିଥିବେ ଆପଣ ପୋଖରୀରେ ସାଧାରଣତଃ ମାଛ ଚାଷ ପାଇଁ ଖାଦ୍ୟ ପକାଯାଏ ହଁ କି ନାଇଁ
ଆଜ୍ଞା।
କେହି କେହି ଗୋବର ପଶୁ ପକ୍ଷୀଙ୍କର ମଳ ବି ପକାନ୍ତି।
ଆଜ୍ଞା ଏଥିରେ ତ ବହୁତ ଆଜ୍ଞା ଏଥିରେ ତ ବହୁତ ଦୂଷିତ ହେଇଥାଏ ଜଳ।
ହଁ ଏସବୁ ଦ୍ଵାରା ପୋଖରୀ ଜଳ ନିଶ୍ଚିତ ଭାବରେ ଦୁଷିତ ହେଇଥାଏ ନାଇଁ କି ଦିଦି।
ଆଜ୍ଞା।
ଠିକ ସେମିତି ଆପଣ କେବେ ଅନୁଭବ କରିଛନ୍ତି କି ନଦୀ ଜଳ କେମିତି ଦୂଷିତ ହଉଛି?
ନଦୀ ଜଳ ବି ସେଇ ଗାଈ ଗୋରୁଙ୍କୁ ଆଣିକି ଗାଧାନ୍ତି ସେଇ
ଆଜ୍ଞା।
ଆଉ ଆଉ ଧୁଆ ଧୋଇ ବି କରନ୍ତି ନା ପୁରା ମାନେ ଛୁଆଙ୍କ ଛୁଆଙ୍କ ମାନେ ଛୋଟ ଛୁଆଙ୍କ ଅସନା କପଡା ଆଣିକି ବି ଧୁଆ ଧୋଇ କରନ୍ତ
ନିଶ୍ଚୟ ଆପଣ ଆହୁରି ଦେଖିଥିବେ ସହରାଞ୍ଚଳର ଯେତେ ଦୂଷିତ ଜଳ କଳକାରଖାନାର ଜଳ ଯାଇକି ନଦୀରେ ମିଶେ।
ଆଜ୍ଞା ଆଜ୍ଞା।
କେହି କେହି ପଶୁ ପକ୍ଷୀଙ୍କର ଶବକୁ ବି ନେଇକି ନଦୀରେ ଫୋପାଡି ଦିଏ।
ଆଜ୍ଞା।
ଆଉ ଆମେ ଯେତେ ବ୍ୟବହାର କରୁଛେ ସାର ରାସାୟନିକ ଔଷଧ ଏ ସବୁ ମଧ୍ୟ ଧୋଇ ହେଇକି ଯାଇକି ନଦୀ ଜଳରେ ମିଶୁଛି।
ଆଜ୍ଞା।
ଯାହା ଫଳରେ ଆଜି ନଦୀ ଜଳ ମଧ୍ୟ ଦୂଷିତ ନୁଁ କି?
ବହୁତ ଦୂଷିତ ହୋଉଛି ଆଜ୍ଞା।
ହଁ ଆପଣ ଶୁଣି ଥିବେ ଗଣମାଧ୍ୟମରେ ବା କେବେ ପ୍ରତ୍ୟକ୍ଷ ଭାବରେ ଦେଖିକି ବି ଅନୁଭବ କରିଥିବେ ଆମେ ଯୋଉ ପବିତ୍ର ନଦୀ ଭିତରେ ଗଙ୍ଗା ଯମୁନା ସରସ୍ଵତୀ ଏମାନାନଙ୍କୁ ଗଣୁଛୁ ସେମାନଙ୍କର ମଧ୍ୟ ଜଳ ଆଜି ବହୁ ମାତ୍ରାରେ ପ୍ରଦୂଷିତ।
ଆଜ୍ଞା।
ତେବେ କୁହାଯାଏ ଦିଦି ଜଳ ହିଁ ଜୀବନ ନାଇଁ କିି ଜଳ ବିନା ଆମେ ବଞ୍ଚି ପାରିବା ନାହିଁ ସତୁରି ଭାଗ ଆମ ଶରୀରରେ ଜଳ ଆବଶ୍ୟକ ଅଛି। ତେବେ ଦିଦି ଆମେ ସାଧାରଣତଃ ଦୈନନ୍ଦିନ ଜୀବନରେ ଜଳକୁ କେଉଁ କେଉଁ କାମରେ ବ୍ୟବହାର କରୁ? ଛୁ
ତ ଅମ ଅ ପାଣି ତ ଫାଷ୍ଟ ଜଳ ତ ପିଇବାରେ ବହୁତ ଆବଶ୍ୟକ ରହିଛି। ତାପରେ ଗାଧେଇବାରେ, ରୋଷେଇ କରିବାରେ, ଲୁଗା ସଫା କରିବାରେ ଘର ସଫା କରିବାରେ। ଆଉ ମୁଁ ଗାଡି ଫାଡି ବି ଧୁଆ ଧୋଇ କରିବାରେ ଜଳ ତ ନିହାତି ଦରକାର ପୁରା ଦୈନନ୍ଦିନ ଜୀବନରେ ହିଁ ଜଳ ଦରକାର ବହୁତ ପରିମାଣରେ ଦରକାର।
ଆ ମାନେ କୁହାଯାଏ ଦିଦି ଜଣେ ଯଦି ଖାଦ୍ୟ ନ ଖାଏ ତିନି ଦିନ ବଞ୍ଚିଯିବ। କିନ୍ତୁ ଜଣେ ଜଳ ବିନା ତିନି ଦିନ କେବେ ବି ବଞ୍ଚି ପାରିବ ନାହିଁ।
ଆଜ୍ଞା।
ତାହେଲେ ଜଳର ବହୁଳ ଆବଶ୍ୟକତା ରହିଛି। ଏଣୁ ଜଳ ସଂରକ୍ଷଣ ଆଉ ଜଳକୁ କେମିତି ପ୍ରଦୂଷଣ ମୁକ୍ତ କରିବା ସେ ବିଷୟରେ ନିହାତି ଆମେ ସଚେତନ ହେବା ଦରକାର। ନେଇକି ଦିଦି? ଆଉ ଆପଣ ଦେଖିଥିବେ ବ୍ୟବହାର ଠାରୁ ଅଧିକ ମାତ୍ରାରେ ଆମେ ଦୈନନ୍ଦିନ ଜୀବନରେ ଜଳ ନଷ୍ଟ କରୁଛେ।
ଆଜ୍ଞା।
ସେ ସମ୍ପର୍କରେ ଆପଣ କଣ ଧାରଣା ପାଇଛନ୍ତି ଦିଦି, କେମିତି ଆମେ ଜଳକୁ ନଷ୍ଟ କରୁଛୁ ବୋଲି ଭାବୁଛେ ଭାବୁଛନ୍ତି ଆପଣ?
ଆଜ୍ଞା ଯୋଉ ଯେତେବେଳେ ବ୍ରସ୍ ସକାଳୁ ଉଠୁଚେ ବ୍ରସ୍ କରୁଛେ ତ ସେତେବେଳେ ଟ୍ୟାପ ଟା କୁ ଖୋଲି ଦେଇକି ହିଁ ବ୍ରସ କରୁଚେ ତ ସେଇ ଟାଇମ ରେ ଟ୍ୟାପ ଟା ନ ଖୋଲିକି ବନ୍ଦ କରିକି ବି ଅ ତ ବ୍ରସ୍ କରିହବ ନା ତ ସେ ବ୍ରସ କଲାବେଳେ ଟ୍ୟାପକୁୁ ଖୋଲିକି ବି କିଛି ପିଲା ଏମିତି କରିକି ମାନେ ପାଣି ପୁରା ଲସ୍ ହେଇଯାଏ। ପୁଣି ଯେତିକି ଗାଧୋଇବାରେ ଯେତିକି ଦରକାର ହୁଏ ସେତିକି ଗାଧୋଇ ସାରିଲା ପରେ ବଳକା ପାଣି ତାକ ବି ଢାଳି ଅଯଥାରେ ଢାଳି ଦିଆହଉଛି। ତାପରେ ଗାଡି ସଫା ହେରିକା ବି କଲେ ଯେତିକି ଦରକାର ତାପରେ ବି ଅଧିକ ନେଇକି ପାଣି ଅଯଥାରେ ଢଳାହଉଛି। ଆଉ-ଉ ଏପଟେ ବି ଯେତେବେଳେ, ଉଁ ଘର ମାନଙ୍କରେ ଟାଙ୍କି ବସା ହଉଛି ତ ସେଇ ଟାଙ୍କି ଯେତେବେଳେ ବି ଭରି ଭରି ହେଇଯାଉଛି ଭରି ହେଇକି ବି ପୁରା ଠିକ୍ ଟାଇମ ରେ ବନ୍ଦ୍ କରୁନାହାନ୍ତି। ତ ସେ ଭରି ହେଇକି ବି ଆହୁରି ପାଣି ଟାଙ୍କି ଫୁଲହେଇକି ଟାଙ୍କି ତଳକୁ ବି ଆହୁରି ପାଣି ପଡ଼ୁଛି।
ଆପଣ ବହୁତ ସୁନ୍ଦର ମାନେ କାରଣ ଗୁଡ଼ାକ ଯେ ଆମର ଅସାବଧାନତା ହେତୁ ବା ଜାଣିକି ବି ଆମେ ଏହାକୁ ଅତି ଗୋଟେ ଏଁ ନିମ୍ନମାନର କାମ ବୋଲି ଭାବୁଛନ୍ତି। ହଁ କି ନାଇଁ? କିନ୍ତୁ ପୃଥିବୀରେ ତିନି ଭାଗ୍ ଜଳ ଥିବା ସତ୍ୱେ ମାତ୍ର ଶୂନ ଦଶମିକ ଶୂନ ତିନି ଶତାଂଶ ଆମର ବ୍ୟବହାର ଉପଯୋଗୀ ଜଳ ନାଇଁ କି? ସେଥିରୁ ପୁଣି ମେରୁ ଅଞ୍ଚଳରେ ବରଫ ଆକାରରେ ରହିଛି ମାଟି ତଳେ ମଧ୍ୟ ରହିଯାଇଛି। ତାହେଲେ ବହୁତ କମ ଜଳ ଆମ ପାଇଁ ଉପଲବ୍ଧ। ଏଣୁ ଆମେ ଯଦି ସଚେତନ ନହେବା ଆଗାମୀ ଦିନରେ ଏ ଜଳ ଗୋଟେ ମହାସଙ୍କଟ ରୂପ ଧାରଣ କରିବ।
ଆଜ୍ଞା।
ଆଉ ବେଳେ ବେଳେ କୁହାଯାଏ ଏଇ ଜଳ ପାଇଁ ମଧ୍ୟ ୟ ତୃତୀୟ ବିଶ୍ଵଯୁଦ୍ଧ ବି ହେଇପାରେ ପୃଥିବୀରେ। ମାନେ ଜଳର ଆବଶ୍ୟକତା ଏତେ ରହିଛି। ତାହେଲେ ଦିଦି ଆମେ ଜଳରତ ସଂରକ୍ଷଣ ବିଷୟରେ ଜାଣିଲେ। ଆଚ୍ଛା। ଜଳର ବିଶୁଦ୍ଧତା ରକ୍ଷା ପାଇଁ ଆମେ କେଉଁ କେଉଁ ପଦକ୍ଷେପ ନେଇପାରିବା ସାଧାରଣତଃ ପରିବାରରେ? ଜଳକୁ କଣ କଲେ ଆମେ ବିଶୁଦ୍ଧତା ତ ରକ୍ଷା କରିପାରିବା।
ଜଳକୁ ତ ସାଧାରଣତଃ ଆମେ ଡାଇରେକ୍ଟ ଟ୍ୟାପ ରୁ ଆଣିକି ପିଇ ଦଉଛେ। ତ ଯେତେବେଳେ ବି ଆସୁଛି ପାଣି ଯେତେବେଳେ ଆସିୁଛି। ପାଣି ସପ୍ଲାଇ ପାଣି ହଉ ପଛେକେ କି ବୋରିଙ୍ଗ କୂଅ ପାଣି ହଉ ପଛେକେ ବୋରିଂ କୂଅ ପାାଣି ତ ଫାଷ୍ଟ କଥା ତ ପ୍ରାୟତଃ କୂଅରୁ ହିଁ ପାଣି ନେଇଥାନ୍ତି ନା ବୋରିଂ କରିକି। ତ ସେଠୁ ଯେତେବେଳେ କୂଅଟାକୁ ଆମେ ଡାଇରେକ୍ଟ ବୋରିଂ ରୁ ଆସୁଛି ତ ଆଣିକି ପିଇ ଦଉ ଛେ ସେମିତି ନ କରିକି କୂଅକୁ ଆଗ ପରିଷ୍କାର କରିବ ତାପରେ ଯେତିକି କାଦୁଅ ବି ତଳେ ଥିବ ତ ତାକୁ ଆଗ ଭଲରେ ପରିଷ୍କାର କରିବ। ପାଣି ଭଲ ପାଣି ଫୁଣି ଆସି ଥିବ କୂଅରେ ମଝିରେ ମଝିରେ ବ୍ଲିଚିଂ ପାଉଡର ହେରିକା ପକେଇଲେ ବି ଜଳ ଆଉ ଅ ସେ ଅସନା ହବନି ତାପରେ ସେ କୂଅ କଥା ତ ଗଲା କୂଅରୁ ଏମିତି କଲେ ତ ଆଉ ହବନି ତ ଯେତେବେଳେ ବିଶୁଧ ହବନି। ତ ଆଉ ଏପଟେ ସପ୍ଲାଇ ପାଣି ଯୋଉ ଆସେ ଆ ଯୋଉ ସବୁ ମାଟି ତଳେ ଆସୁଛି ନା ପାଇପ୍ ଟା ତ କେତେବେଳେ ବି ପାଇପ୍ ଉପରେ ଠିକ୍ ରେ ଥିବ ବୋଲି ତ ଠିକ କଥା ନାହିଁ ତ କେତେବେଳେ ପାଇପ୍ ଫାଟି ଯାଉଛି ତ ମାଟି ତଳେ କି ହଉ କି କି କିଛି ଇଏ ଜିନିଷ ହଉ ତ ସେ ପାଇପ ରେ ବି ପଶିକି ଆସିଲା ତ ଆମେ ଡାଇରେକ୍ଟ ସପ୍ଲାଇ ପାଣିିକେ ପିଇ ଦଉଛେ। ତା ଅପେକ୍ଷା ଯେ ଫିଲଟର ଘରେ ଘର ମାନଙ୍କରେ ଫିଲ୍ଟର ୟୁଜ୍ କଲେ ହିଁ ତ ସେଇ ଏତିକି ମଇଳା ଜିନିଷ ବି ଆସିଥିବ ପାଣିରେ ଆ ଫିଲ୍ଟର ରେ ଭରି କରିକି ସେଥିରୁ ବାହାର ଇଏ କରିକି ପିଇବାଟା ହିଁ ସବୁଠୁ ବେଟର୍ ହେବ।
ବଢିଆ କଥା ଆପଣ କହିଲେ ଦିଦି। ଯେ ବିଭିନ୍ନ କାରଣରୁ ଆମେ ପିଉଥିବା ଜଳ ମଧ୍ୟ ଦୂଷିତ ହୋଇଥାଏ। ଏଣୁ ତାକୁ ଫିଲଟର କରି ପିଇବା। ନଚେତ୍ ଛାଣିକିରି ଫୁଟେଇକ ଥଣ୍ଡା କରିି ପିଇବା ଏବଂ ଅନେକ ସମୟରେ ଆମେ ଯେତେବେଳେ ପାନୀୟ ଜଳକୁ କାଢୁ ପାତ୍ରରୁ ଆମ ହାତ ସେଠି ବୁଡି ଯାଇଥାଏ। ଆଉ ସବୁବେଳେ ଆମ ହାତ ବି ପରିଷ୍କାର ନଥାଏ। ଏଣୁ ଡ କି ସାହାଯ୍ୟରେ ପାଣିକୁ କାଢିବା ନାଇ କି ଏବଂ ତାକୁ ଖୋଲା ସ୍ଥାନରେ ଏତେ ସମୟ ରଖିବା ନାହିଁ। ତାକୁ ସବୁବେଳେ ଢା ପୁଣି ଦେଇ ଘଡଣି ଦେଇକି ରଖିବା ନାଇକି ଆ ସାଧାରଣ ଗଭୀର ନଳକୂପର ଜଳ ବ୍ୟବହାର କରିବା। କୌଣସି ସ୍ଥାନରେ କୌଣସି ସ୍ଥାନର ଜଳାଶ୍ରୟର ଜଳ ଭକ୍ତ ଆକାଶ ତଳେ ଥିବା ଜଳାଶୟରେ ଜଳ କେବେ ବ୍ୟବହାର କରିବା ନାହିଁ। ବହୁତ ବଢିଆ କଥା। ଆଛା ଦିଦି ଯେ ଆମ ପାଇଁ କାହିଁକି ଏତେ ଜଳର ଆବଶ୍ୟକତା ଅଛି ବୋଲି ଆପଣ ଅନୁଭବ କରୁଛନ୍ତି?
ଆପଣ ଯେମିତି ଏନା କହିଲେ କି ଖାଦ୍ୟ ବିନା ମଣିଷ ତିନି ଦିନ ବଞ୍ଚିଯିବ। କିନ୍ତୁ ଜଳ ବିନା ବଞ୍ଚି ପାରିବ ନାହିଁ। ଜଳ ହିଁ ଜଳ ହିଁ ବହୁତ ଦରକାରେ। ସେ ଯୋଉ ଆମ ବ୍ଲଡ ବି ଅଛି। ଜଳରେ ହିଁ ସେ ପୁରା ଜଳ ଯୋଗୁଁ ହିଁ ପୁରା ପ୍ରବାହିତ ହଉଛି ତ ଜଳ ହିଁ ପୁରା ନିହାତି ଦରକାର ଆମ ଶରୀର ପାଇଁ ହିଁ ଜଳ ହିଁ ଦରକାର। ଧର ଯୋଉ ଅଂଶୁଘାତ ହେଇକି ପଡି ଯାଉଛନ୍ତି ତ ତାଙ୍କୁ ପାଣି ଠିକ ପରିମାଣରେ ପିଇବା ଦରକାର ପିଇବା ଉଚିତ ବି।
ବଢିଆ କଥା କହିଲ। ଯେ ଜଳ ଆମ ଶରୀରର ରକ୍ତକୁ ତରଳ ହେବାରେ ସାହାଯ୍ୟ କରେ। ଯାହା ଫଳରେ ସେ ସାରା ଶରୀରକୁ ପ୍ରସାରଣ ହେଇପାରେ ଏକ
ଆଜ୍ଞା।
ଦୁଇ ତ ଆମେ ଯଦି ଉପଯୁକ୍ତ ପରିମାଣର ପାଣି ପିଇବା ନାହିଁ ତେବେ ଖାଦ୍ୟ ଠିକସେ ହଜମ ହବ ହବ ନାହିଁ ଆମର ପାଚକ ରସ ଠିକ ସେ ଝରିବ ନାହିଁ। ଏବଂ ଯଦି ଆମେ ଆବଶ୍ୟକୀୟ ପାଣି ଗ୍ରହଣ କରିବା ନାହିଁ ତେବେ ଶରୀରର ବର୍ଜ୍ୟ ବସ୍ତୁ ଯୋଉଟା କି ଝାଳ ଆଉ। ପରିସ୍ରା ବୋଲି କହୁଛେ ତାହା ମଧ୍ୟ ବର୍ଜ୍ୟବସ୍ତୁ ହେଇକି ବାହାରିବ ନାହିଁ।
ନାହିଁ।
ଏଣୁ ଶରୀର ପାଇଁ ଆମର ଜଳ ନିହାତି ଆବଶ୍ୟକ। ନ। କି ଆଉ ଜ ଜଳୀୟ ଅଂଶ ଶରୀରେ କମିଗଲେ ବିଭିନ୍ନ ପ୍ରକାର ରୋଗର କାରଣ ହେଇଥାଏ। ଏମିତି କିି ଆପଣଙ୍କର ଶରୀର ଯୋଉ ଆମର ରହିଛି ବୃକକ୍। ବା କିଡନୀ ଯାହାକୁ ଆମେ କହୁଛେ।
ଆଜ୍ଞା।
ମଧ୍ୟ ଖରାପ ହବାର ଇଏ ଗୋଟେ ପ୍ରମୁଖ କାରଣ ଯଦି ଆବଶ୍ୟକୀୟ ଜଳ ଆମେ ପିଇବା ନାହିଁ।
ନାହି।
ଆମେ ଅନେକ ସମୟରେ ଏମିତି କରିଥାଉ। ଯେ ବେଳେ ବେଳେ କାମର ବ୍ୟସ୍ତତା ଦେଖିକି ଆମେ ଠିକ ସମୟରେ ପାଣି ପିଇ ନଥାଉ। ହଁ କି ନି କୁହନ୍ତୁ ଯାହାବି ଆମ ପାଇଁ ଗୋଟେ ବହୁତ ବଡ ଖରାପ ପ୍ରଭାବ।
ଆଜ୍ଞା।
ତେଣୁ ଆମେ ସଠିକ ସମୟରେ ପାଣି ନିହାତି ପିଇବା ଦରକାର ଆଉ ଦି ବି ଆଉ ଗୋଟେ କଥା ଆମେ ଧ୍ୟାନ ଦେବା ପାଣି ପିଇବା ସମୟରେ କେତୋଟି କଥାକୁ ଆମେ ଧ୍ୟାନ ଦବା ପ୍ରଥମ କଥା ହେଲା କେବେ ଛିଡା ହେଇକି ପାଣି ପିଇବା ନାହିଁ।
ଆଜ୍ଞା।
ଦୁତୀୟରେ ଆଖି ଖୋଲା କରିକି ପାଣି ପିଇବା ନାହିଁ। ଆମେ ପାଣିକୁ ଦେଖିଦେଲେ ପ୍ରଥମେ ସ୍ଵଚ୍ଛ ଅଛି କି ନାହିଁ ପରିଷ୍କାର ଅଛି। ବାସ୍ ତାପରେ ଆଖି ଆଖି ବନ୍ଦ କରିକି ପାଣିକୁ ପିଇବା ଉଚିତ। ସବୁବେଳେ ବସିକି ପିଇବା ଉଚିତ ଏବଂ ଆଖି ବନ୍ଦ କରି
ଆଖି ବନ୍ଦ କରି ପିଇବା ଉଚିତ।
ହଁ ଯେକୌଣସି ତରଳ ଜିନିଷକୁ ବସିକି ପିଇଲେ ଆଖି ବନ୍ଦ କରିକି ପିଇଲେ ତାହା ଶରୀର ପ୍ରତି ଗୋଟେ ଉପକାର ହେଇଥାଏ ଆଖି କେବେ ଖରାପ ହବନି। ଯଦି ଆଖି ବନ୍ଦ କରିକି ଆମେ ତରଳ ଜିନିଷ ପିଇବା ତାହେଲେ ଆଖି କେବେ ବିି ଖରାପ ହବ ନାହିଁ। ବୋଲି ଆମର ବିଜ୍ଞାନ ଯାହା ମତ
ଜାଣିଛି ଆଜ୍ଞା।
ଆଉ ବହୁତ ବହୁତ ଧନ୍ୟବାଦ ଦିଦି ମତେ ଏତେ ସମୟ ଦେଇଥିବାରୁ ଗୋଟେ ଜରୁରୀ ଫୋନ୍ ଆସୁଛି ଏଣୁ ମୁଁ ଟିକେ ରଖିବି ନା!
ଠିକ ଅଛି ଆଜ୍ଞା ଆଜ୍ଞା ରହିଲି ଆଜ୍ଞା।